ହାଲୋ। ହଁ ସବୁ ଭାଇ ଭଲ। ତମ ଖବର କଣ? ହାଲୋ। ହାଲୋ।
ହଁ ଭାଇ ଆଉ କଣ ଖବର?
ଏତେ ଦୂରକୁ ପଳେଇଲେ ଆଉ କିଛି ଡିଷ୍ଟାଂଶ ମେଣ୍ଟେନ ହେଇଗଲା ବେଳକୁ ପାଇବନେଇ।
ସେମିତି କିଛି ନାହିଁ।
ଏତେ ଦୂରକୁ ପଳେଇଲେ ଡିଷ୍ଟାନ୍ସ ମେଣ୍ଟେନ ହେଇଯାଉଛି ନା, ଏଠୁ ମୋର ପାଇବନି ନା।
ନା ନା ଅଛି ମୁଁ ଉପରେ ନେଇଚି ପା।
ଓ ଉପୁରୁ ନେଇ ଯାଇଛନ୍ତି କି?
ହଁ ହଁ।
ଆଉ ଠିକ୍ ଅଛି। ଆଉ ରଜରେ କୋଉଠି କଣ କଣ କଲେ?
ଆଉ ରଜରେ ତ ଦୋକାନ ବନ୍ଦ ଥିଲା ତିନି ଦିନ ବୁଲିଲୁ ଆଉ। ଆଉ ତମ ରଜ କେମିତି କଟିଲା?
ସେମିତି କଟିଲା ସୁଖ ଶାନ୍ତିରେ।
ଆଉ ଡ୍ରେସ ଫେସ୍ କରିଥିଲ ନା?
ହଁ ଡ୍ରେସ କରିଥିଲି। ତମେ କୋଉଠୁ ଡ୍ରେସ ମଗେଇଲା ଅନଲାଇନ ରୁ ନା ଅଫଲାଇନ ରୁ?
ମୁଁ ଅଫଲାଇନ ନେଇଯାଇଥିଲି ଅନଲାଇନ ରେ ବି ମଗେଇଥିଲି।
ଓହୋ। ସେଇ ଚାରି ପାଞ୍ଚ ହଜାର ଭଳିଆ ଖର୍ଚ ହେଇଛି ଆଉ।
ଖର୍ଚ ହେଇଗଲା ଆଁ।
ହଁ। ।
ଆଉ
ଆଉ ତୁମର କେମିତି କଣ?
ନା ଆମର କଣ। ଆଉ ଚାଷ ବାସ ତମ ଆଡେ କଣ ହଉଛି?
ଚାଷ ବାସ ସବୁ ଚାଲିଚି।
ଧାନ ତ ଏବେ ଆଉ ହେଇନଥିବ?
ନା। ଧାନ ହଉନି ବର୍ଷା ହଉଚି।
ବର୍ଷା ହଉଚି ମାନେ ହଳ ଫଳ ହେଇକି ଧାନ ହବ ଆଉ।
ତଳା ପଡିଛି ତଳା ହେଲେ ଯାଇକି ତାପରେ ଯାହା ହବ ଆଉ।
ହଁ ତଳା ପଡି ସାରିଲାଣି?
ପଡିନି ପଡିବ।
ଆଉ ବର୍ଷା ଟା ଅଳ୍ପ ଅଳ୍ପ ଝିପଝିପ୍ ହଉଚି।
ହଁ ଏଇ ବର୍ଷା ଟା ସରିଲା ପରେ କରାଯିବ ଆଉ।
ହୁଁ। ଆଉ ଖାଲି ଧାନ ଚାଷ ନା ଆଉ କଣ ଚାଷ କର ତମର? ଖାଲି ଧାନ।
ହଁ।
ତମ ଆଡେ ବିରିମୁଗ ଫୁଗ କିଛି କରନ୍ତିନି କି?
ନା ଆମର ବିରି ମୁଗ ହୁଏ କିନ୍ତୁ ଆମର ହୁଏନି।
ଓହୋ ତମ ଗାଁ ରେ ହୁଏ ଆଖୁ ଫାଖୁ।
ହଁ।
ଆଉ କଣ ଖବର କଣ କରୁଛ ଏବେ?
ହଁ ମୁଁ ଏ ବସିଛି ତମେ ନ ଖାଇସାରିଲଣି?
ହଁ ଖାଇକି ଏବେ ଆସିଲି।
କଣ ଖାଇଲ?
ଏ ଭାତ, ଡାଲି, ତରକାରୀ ଟିକେ ଆଣିଥିଲି ଖାଇଲି ଆଉ। ଆ ଘରକୁ କେବେ ଯି
ଘରକୁ ଯିବି ଆର ମାସ ପନ୍ଦର ତାରିଖ ବେଳକୁ ଯିବି ଆଉ।
ଆର ମାସ ପନ୍ଦର ତାରିଖରେ ଏବେ ଆଉ ଯାଇନ ଘରକୁ?
ନା।
ଓ ହୋ ଆଉ ଚାଲୁନ ଗୋଟେ ଭୋଜି ଫୋଜି ଗୋଟେ କଣ ହଉ।
ହଁ ଭୋଜି କରିବା କଣ ଭୋଜିର ଆଇଟମ୍ କରିବା କୁହ?
ଭୋଜିରେ ମୁଁ ଭାବୁଛି ଭାତ କରିଦବା ଭାତ କରିବାନା ନା ଜିରା ରାଇସ୍ କରିଆ?
ହଁ ଜିରା ରାଇସ।
ଜିରା ରାଇସ କରିଦବା ଡାଲି ଗୋଟେ କରିଦବା।
ହଁ। ଆଉ ହଁ ଆଉ ପନିର ପନିର
ଆଉ ହଁ ପନିର ଫନିର ଦେଖିକି କରିବା ପାଇନ ଆପଲ ଖଟା ଗୋଟେ କରିଦବା। ହଁ ପନିର୍ ହବ ଆଉ ଆଇଁଷ ପାମ୍ପଳ କରିବା ଆଇଁଷରେ କଣ ରଖିବା?
ଚଟଣି ଚଟଣୀ ଧାଣିଆ ଚଟଣି କରିବା।
ଚଟଣି କରିବା ଆଇଁଷ ରେ କଣ ରଖିବା?
ଓଉରାଇତା
ଆଇଁଷ ରେ ଗୋଟେ
ଯିଏ ଏପଟେ ଏପଟେ ଆସି ମତେ ମାଗୁଛନ୍ତି। ଏପଟେ ଆସି ମତେ ମାଗୁଛନ୍ତି କୋଡ଼ିଏରେ ଗୋଟେ ନବା ପାଇଁ କଣ କରିବି ଦେଇଦେବି ନା?
ହଁ ହଁ ଦେଇଦିଅ ଅଭିନୟ ଦେଇଦିଅ।
କୋଡ଼ିଏରେ କୋଡିଏରେ ଆମର ତ ନାହିଁ କଣ କରିବା?
ଦେଖିବାକୁ ପଡିବ ନାହିଁ? ଜିଏଲ ଟେନ୍ ଓଏସ୍ ପି ବି ଦେଖିଦିଏ ଗୋଟେ ସେକେଣ୍ଡ? ଜେଏଲ ଟେନ୍ ଓ ଏସ୍ ବି କୋଡିଏରେ ନାହିଁ କିଛି ନାହିଁ ମାଲେ କଣ କରିବା? କଣ କରିବା ତାହାଲେ?
ଆଉ ଯୋଉ ଆଇଁଷ ରଖିଦବା ଆମେ ମାଛ ରଖିଦବା।
ହଁ ମାଛ ମାଛ ନା ଆଇଁଷ କରିବା ନା ସାଧା ଭିତରେ
ସାଧା ଆଇଁଷ ପୁ ଆଇଁଷ ଯଦି କିଏ ଖା
ଆଇଁଷ ରଖିଲେ ଆମର ଏଇ ଲିପୁନ ଜଉ ଆମ ସାନକୁନିପୁଅ ଟା ଖାଇବ?
ଆଉ ମାଛ ଫ୍ରାଏ ଗୋଟେ କରିଦବା। ଆଉ ହେଲା ଆମର ଚିଲି ଚିକେନ ଗୋଟେ କରିଦବା?
ହଁ ହଁ ଆଉ ହଉଚି ପନିର ମ ମଟନ ମଟନ କଷା।
ସ୍ମରଣ କରିବା?
ହଁ ମଟନ କସା? ମଟନ କଷା କୁ ଓଉ ରାଇତା। ମଟନ କଷାକ କୁ ଅଉ ରାଇତା। ଏବେ କଣ କରୁଚ କଣ?
ଆଉ ତମର ଆଉ ତମର ଗାଁରେ କି କି ପର୍ବ ସବୁ ହୁଏ?
ଆମ ଗାଁରେ ପର୍ବ କଣ ସେଇ ରଜ ଟା ହୁଏ ପଣା ସଂକ୍ରାନ୍ତି ହୁଏ? ଆଉ ଆଉ କଣ ଏତିି ତ ଏଇ? ଆମର ରଜ ଟା ଟିକେ ଭଲ ହୁଏ ଆଉ।
ଗଣେଶଜା
ଗଣେଶ ପୂଜା ହୁଏ ଆଉ ସମସ୍ତଙ୍କ ଗାଁରେ ଚାରି ପାଞ୍ଚଟା ମେଢ ହୁଏ ସେଥିପାଇଁ ଏତେ ଟା ଦିଆଯାଏନାହିଁ।
ଓଁ ହୋ।
ଆମ ଗାଁରେ ସେଥିପାଇଁ କି ହ ରଜଟା ଗୋଟେ ଜାଗାରେ ଆର ଆମ ଘର ପାଖରେ ଖାଲିୁଏ ସେ ସେଇଟା ଟିକେ ଗୁରୁ ତ୍ତ୍ଵ ଦେଇଚି ସବୁ ଆଉ। ଆଉ ତମେ ଆସିବ କୋଉ ଦିନ ଆସିବ କୋଉ ଦିନ ଆସିବ? ହଁ ଏଟା ସବୁ ସିଗ୍ନଚର ମରା ହବ ଭିତରେ ଭିତରରୁ ସିଗ୍ନଚର ମାରିକି ନ
ଆଉ ବେପାର କଣ କେମି ଚାଲିଚି?
ସେମିତି ଚାଲଚି ହ। ହଁ ବେପାର ଭଲ ଚାଲିଛି। ନା ବର୍ଷା ହେଇନି ବର୍ଷା ଉଠଉଚି କିନ୍ତୁ ବର୍ଷା ହଉନି। ଗଲାଣି?
ହଁ ଥରେ ହେଇକି ଗଲାଣି ବା ଝୁରୁ ଝୁରୁ ହେଇକି ଗଲାଣି ସକାଳେ।
ଓହୋ।
ଓ ଆଉ? ଆଉ କଣ ଖବର କୁହ?
ତମର ଏନା କେତେଟା ବାଜିଛି?
ଆମର?
ହଁ ପନ୍ଦରଟା ଦଶ। ମୋର ତିନିଟା ଦଶ।
ଏକା ମ ଟିକେପା ଉ ଅ ଅ ଯୋଉ ଇଏ ହେଇଯାଇଚି ଚବିଶ ଘଣ୍ଟିଆ ହେଇଯାଇଚି ଆଉ।
ଓହୋ। ଆଉ କୁନି ପୁଅକୁ କୁନି ପୁଅକୁ ନେଇକି ଯାଇଥିଲେ ନା ବୁଲିବାକୁ?
କୁନି ପୁଅକୁ ଜର।
କୁନି ପୁଅକୁ ଜର?
ହଁ।
କୁନି ପୁଅ କୁ ଜର ହେଇଗଲା?
ହ କୁନି ପୁଅ ବା କୁନିପୁଅ କୁ ଜ୍ୱର ତ ମାନିଲାନି ଆଉ ଅଧିକ ଗାଧୋଇ ପଡିଲା ଟିକେ ଜର ହେଇଗଲା।
ଏମିତି କେମିତି ଜ୍ୱର ହେଇଗଲା?
କୁନି ପୁଅ ଅଧିକ ଗାଧୋଇଲା ତାକୁ କହିଲ ଗାଧା ନା ସେଏ ଖାଲି ଗାଧେଇବ ସକାଳୁ ଉଠିବ ଗାଧେଇବ।
ମେଡି ମେଡିସିନ ମେଡିସିନ ଦେଇଚ ତମ କୁୁନି ପୁଅ କୁ?
ଆମ କୁନି ପୁଅ କଣ ମେଡ଼ିସିନ ଖାଉଚି କାଇଁ?
ଆଉ କଣ ଖାଇବ?
ନେଶ
ନି କୋଉଠି।
ମୁଁ ଆଉ।
ହ ଉ ଦୋକାନ‌ ରେ କଫି ରଖୁଛ ନା। ହଁ ଆଇ ଯୋଉ ଏପଟ ନା ଏପଟରେ ଫୋନ କରୁଛନ୍ତି ନା ସେ ଯୋଗୁ ଡିସଟର୍ବ ଟିକେ ହେଇଯାଉଛି।
ହ
ତମେ ଦେଇନ ମୁଁ କଇଲି କଁ କରିବି ତମେ ତ ଦେଇନ। ହଉ ଗଲା ଏଥର କୁଆଡେ ଯିବା ଗୋଟେ ବୁଲିବା ଭଲ ପ୍ଲାନିଂ କର।
ପ୍ଲାନିଂ କରିବା। କୁଆଡେ ଯେ ଗଲେ ହୁଅନ୍ତା ଯେ ବୁଲିବା ପାଇଁ ଏ ଦୋକାନ ଛୁଟି ଦେବେନି ବା।
ଦୋକାନ ରେ ଛୁଟି ଦେବେନି।
ନା ରଜ ଛୁଟି ହେଇଯାଇଛି ଛଅଟା ପାଞ୍ଚଟା ହେଇଯାଇଛି ଆଉ
ଓ ହୋ ଆରା ମସ କୁ ଯାଇକି।
ହଁ ଆର ତ ଗୋଟେ ପିଲା ତାର ଆସୁନି କଣ ତାର ପଡିକି ଗୋଡ ହାତ ଖଣ୍ଡିଆ ହେଇଯାଇଛି।
ଖ
ଉଁ ଗୋଟେ ପିଲା ଆସୁନି ନା ସେଇଆଡୁ ତମ ସାଙ୍ଗ ଘର ଆଡୁ।
ଓ ହୋ ବୁଝିଲି ବୁଝିଲି।
ସେ ଟୋକା କାଇଁ ଆସୁନି ଆଜି ମତେ କଲ କରିଥିଲା।
ହୁଁ।
କହିଲା କୋଉଠି ମୁଁ କଇଲି ଷ୍ଟେସନ ରେ କହିଲା ଆସିବୁ ନା ମୁଁ କଇଲି ହଁ ଯିମି ମୁଁ କଇଲି ତୁ ଆସିବୁନି କି। କହିଲା ଆଉ ବର୍ଷା ହଉଛି ଦେଖିବା ଯଦି ହବ ଯିବି ନହଲେ କାଲି ଯିବା ଆ କାଲିିକି ଆସିବ ଆଉ ‌।
ଓ ହୋ ଆ ଛୁଆ ତାହେଲେ ଆସୁ ମତେ କଥା ହେଇକି କହିବେ ଆମେ କୁଆଡେ ଗୋଟେ ଯିବା ବୁିଲିବା ପ୍ଲାନିଙ୍ଗ କରିବା।
ହଁ ଯିବା ଆଉ। ଆଉ ତମ ପାଖରେ କିଏ ଅଛନ୍ତି ନା ପିଲା କିଏ ଅଛନ୍ତି ନା ତମ ପାଖରେ।
ଶୋଇଛି ଆଉ ଗୋଟେ ପିଲା ଏଠି ଶୋଇକିନା ଶୁଇଁ ସାଁ ହଉଛି। ଆଉ ଗୋଟେ ପିଲା ବସିକି ତାର ମୁହଁ ମୋବାଇଲ ରେ ତାର ବସିକି ମୁହଁ ଫୁହଁ ଦେଖୁଛି। ତାପରେ ତା ସାଙ୍ଗ ସିଏ ତାର ଛିଡା ହେଇଛି ଆଉ ଗୋଟେ ଏଠି ଚୋର ଚୁଟି ଝାମ୍ପୁରା ଗୋଟେ ଚୁଟି ବୁଲୁ। ଆଉ ଗୋଟେ ଏଠି ତାର ପୁର ଷ୍ଟାଇଲ ଜକି ଷ୍ଟାଇଲ ଭଳିଆ ତାର ପଛ ପଟୁ ହାତ ଦେଇ ଛିଡ଼ା ହେଇଛି।
ଜକି ଷ୍ଟାଇଲି ଓ ହୋ। ଆଉ।
ଆଉ ଏ ଗୋଟେ ପିଲା ଗୋଟେ ଶୋଇ କି ପୁରା ଶୁଁ ଶାଁ ହଉଛି ଆଉ ଗୋଟେ ପେଟେକି ଶୋଇଛି ମୋର କତିରେ।
ଓହୋ ପେଟେଇକି ଶୋଇଛି।
ହଁ।
ଆଉ ମୁଁ କଇଲି ଗୋଟେ ଭୋଜି କରିଥାନ୍ତେ।
ହଁ ସେଟା କହିଥିଲି ସେତେବେଳେ ଭୋଜି କରିବା କଥା ପନିର କୁତୁ କୁତୁ ଆଉ। ଉ ଓଉ ରାଇତା ମଟନ କସା ଆଉ ପାମ୍ପଡ ଶୁଖିଥଲା ପାମ୍ପଡ। ଆଁ।
ଚିଲ୍ଲି ଚିକେନ୍।
ଚିଲ୍ଲି ଚିକେନ କରିଦବା।
ଆଉ ମାଛ ପ୍ରାଏ।
ମାଛ ପ୍ରାଏ ହଁ କରିଦବା।
ମାଛ ପ୍ରାଏ ଆଉ ଛତୁ ଟିକେ କରିବାନି।
ଛୋଟ ପାମ୍ପଡ କରିବା ଜାଲି ପାମ୍ପଡ।
ଆଉ କୁନି ପୁଅ ପାଇଁ ଛତୁଟିକେ କରିବାନି।
ହଁ ଛତୁ ହବ କୁନି ପୁଅ ଟା ଛତୁ ଖାଇବ ଯଦି ଛତୁ ହବ ‌। ଆଉ ହଉଛି ଯୋଉ ପାସ୍ କରିବା ପାସ୍।
ପାସ୍ କରିବା ତ।
ହଁ।
ପାସ୍ କରିବା ନା ଆମେ କରିଦବା ଏଟା। ଆମର କଣ କହିବ କ୍ଷିରି କରିଦବା
ଯାହା କଲେ ବି ଚଳିବ ହ ବନ୍ଦଳେ ହେଇଚି ହଁ ଖାଇକି ଆସିଲି ଶୋଇନି ଶୋଇ ନିିଦ ଆଶୁନି ନିଦଟା ଆସିଲେ ଶୋଇବା ଆଉ
ହ ତିନିଟା ହେଲାଣି ଶୋଇବୁ ଆଉ
ସେ ସାଇକେ ଟର ପଞ୍ଚଚର କାଇ ମରା ହେଇନି ଆଜି ପଯ୍ୟନ୍ତ କାଇ ନେଇକି ଯାଇନୁ ହୁଁ
ସାଇକଲମ୍ପ ଟର ହେଯାଇଛି
ହଁ
ଏଇ ସେ ଆମେ ବଙ୍ଗାଳଦାଦା ନେଇଯାଇଛେ
ଆମ ଦାଦା
ବଙ୍ଗାଲ ଦାଦା ନେଇଛି ପଙ୍କଚର ମାର ନେଇ ଆଉ
ଆଉ ଲୁନାଟାଉ ତାଙ୍କୁ ଯାଇଛନ୍ତି ସେପଟ ଥିଲା ସେ ଦେ ହଉଛି
ଓ ହୋ
ତୁ କ ଆମ କରେ ଥିଲା ଗୋଟେ ପ୍ରକାର ଥିଲା ସେପଟକୁ ନେଇଗଲେ ପୁରା ଗଲା ଖରାପ କରିଦେଲେ ପୁରା
ହୁଁ ହୁଁ ହଉ ତୁ ଆଗେ ଯା ଖାଇକି ଆସିଲ ଶୋଇବ ଆଉ କେତେବେଳେ କରିବି ଆଉ
ହଉ ରଖିଦ ଆଉ ନା କଣ କହୁଛ
ଆଖ